ସାରବ ସ୍ଵାଗତ ଆଉଥରେ
ହୁଁ ସ୍ୱାଗତମ ସାର
ହୁଁ ହୁଁ।
ଆଜ୍ଞା।
ଆପଣ ହଉଛି ତ ଆପଣ ବହୁତ ଛୋଟ ଛୋଟବେଳେ ବହୁତ ସାରା ଭୋଜି କରିଥିବେ କଣ କେମିତି ଭୋଜି କରନ୍ତି ତା ବିଷୟରେ ଟିକେ କୁହନ୍ତୁ?
ଭୋଜିତ ପିଲାଦିନେ ହଁ ଭୋଜି ପିଲାଦିନେ କରିଥିଲୁ ସେଜିନିଷ ଗୋଟେ ଭଲ ଜିନିଷ ମନେ ପକେଇଲେ ଆଉ ପିଲାଦିନେ ଆମେ ଯେତେବେଳେ ପାଖରେ ସେତେବେଳେ ପଇସାତ ନଥିଲା କାହିଁକିନା ବାପା ବା ମା ସିଏ ଆମକୁ ମାନେ ଆମ ଭାଇ ଭଉଣୀମାନଙ୍କୁ ପାଞ୍ଚ ପାଞ୍ଚଜଣ ସମସ୍ତିକି ସିଏ ଏକୁଟିଆ ରୋଜ ରୋଜଗାର କରିକି ଆମକୁ ଚଳଉଛନ୍ତି। ସେତେବେଳେ କଣକି ଘରେ ସବୁ ଚାଉଳ ଥିବ। କାହାଘରେ ସାରୁଥିବ କାହାଘରେ ଆଳୁଥିବ କିଏ ମାନେ ଭଣ୍ଡା ଟିକେ ଆଣିବ କିଏ କାଙ୍କଡ ଟିକେ ଆଣେ କିଏଭେଣ୍ଡି ଟିକେ ଆଣିବ ଏହିସବୁ ଜିନିଷ। ଏଇ ଜିନିଷ ସମସ୍ତେ ସବୁ ଆମେ ଏସବୁ ଅଲଗା ଅଲଗା ସବୁ କରିଦେଇଥିବୁ ନାରେ ତୁ ଅମକ ଆଜି ଚାଉଳ ଆଣିବୁ ମୁଁ ଆଳୁ ଆଣିଛନ୍ତି। ତୁ ତେଲ ଟିକେ ଆଣିବୁ କିଏ ଲୁଣଆଣିବ ହଳଦୀ ଆଣିବୁ ଏଇ ସବୁ ଭାଗ ଭାଗ ସବୁ କରିଦେଇଥିବୁ। ଏମିତି କରିକି ସେମିତି ଗୋଟେ ଭୋଜିଭାତ କରାଯାଏ ଆଉ ସେ ଭୋଜି ଯେ ବି ଯାହା ହୁଏ ବହୁତ ସ୍ଵାଦ ଲାଗେ ସେ ଜିନିଷଟା।
ହୁଁ ଆମେ ଆମେବି ଛୋଟ ଆମେବି ଛୋଟ ବେେଳେ ସେଇ ଟାଇପର
ହଁ, ମାଂସ ମାଂସ ଆଜିକାଲି ଯିଦିରେ ଯେ ଆମେ ଯୋଉ କରୁଚେ ସେଇଟା ଖାଇବାଟା ବହୁତ ନିଆରା।
ଆମେବି ଛୋଟବେଳେ ବହୁତୁ ହଁ, ଆମେବି ଛୋଟ ବେଳେ ସେଇ ଟାଇପ୍ ର ବୁ ଯିଗରୁ ଏମିତି ଭାଗ ଦେଇ ଦିଆହେଇଥିବ। ଇଏ ଚାଉଳ ଆଣିବ। ଇଏ ପରେ ଦି ଟଙ୍କା ତିନି ଟଙ୍କା ଲେଖାଏଁ ସେରା ହେଇଥିବ ସିଏ ଏଥିରେ
ହୁଁ, ହୁଁ, ହୁଁ।
ସେ ହବ-ଅ ଅଣ୍ଡା ଗୋଟେ ସବୁତ ଘରୁଆସିଥିବ, ସେଇ ରୋଷେଇ-ଇ ସେ ଯୋଉ ଆମ୍ବ-ଅ ତୋଟ୍ ଟା ଅଛି ଗାଁରେ ଆମ୍ବ ବୁୁରିବାହ ତୋଟା ସେଇଠି ଭୋଜିଟା ହବ, ସେମିତିଆ ଜାଗା ଦେଖିକି। ଆଉ, ତାହାର ଯୋଉ ମଜା ଆଉ, ଆଜିିକାଲି ତ ଏଇଭୋଜିରେ ଅଁ
ଏ ମଜା ନାହିଁ। ତା'ପରେ ଆ, ଏସବୁ ବଡ ସବୁ ହେଇଗଲେ ସେ ଏ ସାଙ୍ଗସାଥି ପିଲା କିଏ, ଆଜିକାଲି ମାନେ ବାହାସାହା ହେଇକି, ଚାକିରି ବାକିରି କଲିକି କିଏ କୋଉ ଜାଗାରେ ରହିଲେଣି? ତାବି ଠିକ୍ ଠାକ୍ ନାହିଁ। ତା'ପରେ ସେ ଜିନିଷଟା ଯି ଆଜି ଜିନ୍ ତ ମନେ ପଡିଯାଇକି, କୋଉ ସାଙ୍ଗସାଥି ଦେଖିଦେଲା ପରେ, ଗୋଟେ ଜିନିଷ ଧର କିଏ ଗୋଟେ ବାହାରେ ଅଛି ମୁଁ, ଗାଁରେ ଅଛି, ଦେଖିଲାପରେ ଆରେ ତୁକୋଉଠି ଅଛୁ? ନାଇଁ ବାହାରେ ଅଛି, ମୁଁ ଏଇଠି ଅଛି, ସେଠି ଅଛି, ଇଁ ଦେଖିଲା ପରେ ପିଲାଦିନ କଥା ମନେ ଅଛି ତ? ଆମେ ଯୋଉ କ ଆମ୍ବତୋଟାରେ କରିଥିଲେ, ଭୋଜି କରୁଥିଲେ। ଆଚ୍ଛା ସେ-ସେ ସଢେଇ ଟଙ୍ଗେଇକି, ଯୋଉ ମାଇକି ଆମେ ହାଲୋ, ହାଲୋ, କରୁଥିଲେ। ଯେମିତି ଆମର ଯାତ୍ରା ମାନେ ଯେମିତି ମାଇକି ଟଙ୍ଗେଇ ସି କୁ ଇଏ କରାଯାଏ। ସେମିତି ଆଗରୁ ଥିଆ ସଢେଇ ଆମର ଟଙ୍ଗା ଯାଏ। ସଢେଇ ଟଙ୍ଗେଇ ସେ ଯଉ ବି ଗୋଟେ ରେଲ୍ ସେଲ୍ କଲାଭଳିଆ ସେଇଟା, ଗୋଟେ ଯାତ୍ରା କଲାଭଳିଆ ଗୋଟେ ଇଁତି ହୁଏ ବି।
ହଁ, ଆମ୍ ହଁ, ଆମେ ବି ସେମିତି ସଢେଇଟା ନେଇକି କରୁ। ଆମେ ଗୋଟେ ଥର ଭୋ ଜି କରୁଥୁଲୁ। ଆମେ ଗୋଟେ ଥର ଭୋଜି କରୁଥୁଲୁ ଗୋଟେ, ଆମ୍ବ ତୋଟାରେ ଯାଇକି ଭୋଜି କରୁଛୁ ଭୋଜ୍ ଭୋଜି କରୁଚୁ ଭୋଜି କରିକି, ଏମିତି ଆମ୍ବ ଟା ଗୋଟେ ଗଛକୁ, ଏ ଆମ୍ବ-ଅ ଟାଇମ୍ ରେ ଏଁ, ଏ ଆମ୍ବ କୁ ଏମିତି ଗୋଟେ, ପଥର ଫୋପାଡୁଚୁ ପଥର ଟା ଗୋଟେ ଜାଗାରେ ପଇଲା, ସେଠି ଦେଖିଲା ବେଳକୁ ସେଠି ଗୋଟେ ହରିଣ ଛୁଆଟେ ଥିଲା। ସେଟାକୁ ଆମେ ଧରିଲୁ ତାକୁ ନେଇକି, ଜଙ୍ଗଲରେ ଛାଡିଲୁ। ସେ ପୁରା ଆରାମସେ ଗଲା। ଏଠି ଆମର ଟିକେ ଜଙ୍ଗଲ ଅଧିକା ତ। ତ ଏଠି ପ୍ରବଳ, ଜୀବଜନ୍ତୁ ବନ୍ୟଜନ୍ତୁ ପ୍ରବଳ ଆଉ, ଏଠି ଏଠି ଆମର ବେଶୀ ଲୋକ ତାଙ୍କୁ ଶିକାର ଫିକାର କରନ୍ତିନି। ଆଉ ଲୋକ ବନ୍ ଞ୍ଚିଆ ପାଇଁ ବେଶୀ ଚେଷ୍ଟା କରନ୍ତି। ଏବେ ଗୋଟେ ବି ଧରା ପଡିଥିଲା। ହଉଛି-ଇ ମାନେ-ଏ ତାକୁ ଉ-ଉଁ କୌଣସି ଉପରେ, ତାର ଗୋଡରେ ଖଣ୍ଡିଆ ହେଇଥିଲା। ତାକୁ ଧରିକି ବନ ବିଭାଗକୁ ଡକା ଯାଇ, ତାକୁ ଏଠି ଭଲ କରି ଛଡା ଯାଇଥିଲା। ଆଉ
ହୁଁ।
ଉଁ, ହୁଁ। ପିଲାଦିନ ସବୁ ସାଙ୍ଗସାଥି ସବୁ ଗୋଟେ ଯାଗାରେ ମେଳ ହେଲା ପରେ ଗୋଟେ ବହୁତ ଆନନ୍ଦ ଲାଗେ ଗୋଟେ।
ହୁଁ, ଆମେ ତ ପାହାଡ ଚଢିବା ପାଇଁ ଯାଉ। ଆମେ ଚାରି ପାଞ୍ଚ ଜଣ ସାଙ୍ଗ ହେଇଯିବୁ, ଅଁଳା ଖା ଖାଇବା ପାଇଁ ପାହାଡ ଉପରୁ ଚଢିବୁ ସକାଳ ନଅଟା ଦଶଟାରୁ ଯିବୁ ଯେ ସନ୍ଧ୍ୟାରେ ଆସିବୁ ତା ଭିତରେ ଆମର ଏଠି ପୁରା ବଡ଼ ବଡ଼ ପାହାଡ଼ ଅଛି ଆମେ ସେଠିକି ଯାଉ ବୁଲିବା ପାଇଁ। ତ ପୁରା ଯାଉ ଚଢି ଚଢି ଚଢି ଚଢି ହେଠେ ପୁରା ଏତେ ଅନ୍ଧାର ଲାଗିବ ସନ୍ଧ୍ୟା ହେଇଯାଇଛି କି ଆଉ ପାହାଡ ଟା ଏତେ ଘଞ୍ଚ।
ହୁଁ ହୁଁ ହୁଁ ହୁଁ ସେପଟେ ବି ସବୁ ଜିନିଷ ଟା କଣ ମାନେ ଜଙ୍ଗଲ ଜିନିଷ ସବୁ ମିଳେବି ଭଲ ଲାଗେ ଖାଇବା ପାଇଁ ଆମେ ସହର ଅପେକ୍ଷା ଆଉ ଜଙ୍ଗଲରେ ଜାତୀୟ ସେ ଜିନିଷ ଗୋଟେ ଆମ୍ବ ଜିନିଷ ଦେଖି ଆମ୍ବ ଟାଇମ ରେ ସବୁଆଡେ ଗଛ ପତ୍ର ହେଇଥିବ ସବୁଆଡେ ଆମ୍ବ ଭର୍ତ୍ତି। ଦେଇଦବ। ସେ କେନ୍ଦୁ ଗୋଟେ ଜିନିଷ କେନ୍ଦୁ ବି ସେ ମାନେ ଜଙ୍ଗଲ ଜାତୀୟ ଜିନିଷ ସେ ଜିନିଷ ବି ଭଲ ଲାଗେ।
କେନ୍ଦୁ ଖାଇବା ପାଇଁ ଆମେ କେତେ କୁଆଡେ ଯାଇଛୁ କଣ କଣ ନ କରିଛୁ କେନ୍ଦୁ ତ ଏମିତି ଗୋଟେ ଜିନିଷ ତାକୁ ଭୁଲି ହବନି କେବେ।
ହୁଁ ହୁଁ ସେ ଜିନିଷ ବି ସହର ଜାଗାରେ ସବୁ ମାନେ ଜଣେ ଜଣେ ଜାଣିନଥିବେ ଏ ଜିନିଷ କଣ ବୋଲି। ସେ ସେଟା ହୁଁ କ୍ଷୀର କୋଳି ଗୋଟେ ଖିରୀକୋଳି ଏଇଟା ଆମର କହନ୍ତି। ହୁଁ ହୁଁ।
ଆଉ କ ହଁ ଆଉ ଗୋଟେ କଣ ହେଲା କହିଲେ ଆ ଆ ଗୋ ଗୋଟେ ଅଛି ଆମର ଗୋଟେ ଘୋରୁଡୁଆ ଘୋରୁ ବୋଲି ଗୋଟେ ଫଳ ତାଠୁ ଭଲ ଫଳ ମୁଁ ଆଜି ଯାଏ ଜାଣିନି ତାକୁ ଏମିତି ଭାଙ୍ଗିଦେବେ ତା ଭିତରୁ ମାଟିଆ କଲର ର ମା ମାଟିଆ କଲର ର କ୍ରିମ ହଉଛି ଟାଇପ ର ତା ଭିତରୁ ବାହାରେ। ଏ ଜିନିଷ ଟା ଆଉ ଏତ ବଢିଆ ଲାଗିବ ଆପଣ କେବେ ବି ସେଇଟା ଅନୁଭବ କରିନଥିବେ ଯଦି ଖାଇଥିବେ ତ ଠିକ କଥା ନ ନ ଖାଇଥିବେ କେବେ ଅନୁଭବ କରିପାରିବେନି ସେଟା ଏମିତି ଲାଗିବ ବୋଲି ଯେତେବେଳେ ଖା ଖାଇସାରିବେ କହିବେ ଆରେ ଏଟା ଏମିତି ବଢିଆ ଲାଗୁଛି କଣ କହିଲେ?
ହୁଁ ହୁଁ ସେ ଫଳ ମୁଁ ଖାଇନି ଯୋଉ ଘୁରୁଡି ନା କୋଉ ଫଳ ଗୋଟେ କହିଲେ।
ହଁ ଘୁରୁଡୁ ସେ ଏବେ କଣ କି ଏବେ ଏ ସବୁ ହେଇଯାଇଛି ଆଉ ମାସେ ନା ଦେଢ ମାସ ପରେ ସେ ପୁରା ପାଚିବା ଷ୍ଟାର୍ଟ ହେଇଯିବ ଗଛରେ ଆରମ୍ଭ ହେଇଯିବ।
ଆଚ୍ଛା।
ପ୍ରବଳ। ମା ତ୍ରାର ସେ ସେ ଛୋଟ ଛୋଟ ଗଛ ଗୁଡା ଫ-ଫଳକୁ ହାତ ପାଇବନି ସରା ଛୋଟ ଛୋଟ ଗଛ। ଗୋଟେ ମୁଣ୍ଡ ଦେଢ ମୁଣ୍ଡ ଉଚ୍ଚା ହବ। ଆଉ ସେଥିରେ ପ୍ରବଳ ମାତ୍ରାରେ ଫଳ ଆସିଥି ଆଉ ତାଙ୍କୁ ଖାଲି ତୋଳିବେ ତୋଳିକି ଆଣିକି ବସ୍ତାରେ ଘରେ ରଖିବେ ସବୁ ଗୁଡା ପାଚିଯିବ ଆପଣ ବସିକି ଖାଇବେ ଏତେ ସୁନ୍ଦର ତାର ଟେଷ୍ଟ ଭାବି ପାରିବେନି ସ୍ଵାଦ ତାର ଭୁଲି ପାରିବେନି ଆପଣ।
ହୁଁ ସେ ଗଛରେ କଣ୍ଟା ଫଣ୍ଟା ଥାଏ ନା ନାଇଁ।
ନା ନା କିଛି ସେ ଗଛରେ କଣ୍ଟା ନାହିଁ ସେ ପୁରା ଭାରି ବଢିଆ ଗଛଟେ ଆଉ ହୁଁ ତା ଗଛର ବାସ୍ନା ଗୋଟେ ଅଲଗା ତା ଫଳର ବାସ୍ନା ଗୋଟେ ଅଲଗା। ଆପଣ ଏତେ ବଢିଆ ଗଛ ଟା ସେ ଆପଣ କୁହା ହେଇପାରିବନି ସେ ଗ-ଗଛକୁ କଣ ପାଇଁ ସରକାର ପ୍ର ଇଏ କରୁନାହାନ୍ତି କଣ କହିଲେ? ବେଶୀ ଲୋକଙ୍କୁ ଲୋ ଲୋକଲୋଚନ କୁ ଆଣୁନାହାନ୍ତି। ତାହା କେଇଜାଣି କଣ ପାଇଁ କିନ୍ତୁ ବହୁତ ଭଲ ଗଛ।
ହି ଜଙ୍ଗଲ ଜାତୀୟ ଜିନିଷ ଟିକେ ଭଲ ଲାଗିବ ଜିନିଷ ଆଜ୍ଞା।
ଆଉ ତ ଏଇ ସିଜିନରେ ତ ଏ କେତେ ପ୍ରକାର ଛତୁ ଗୋଟେ ଛତୁ ଅଛି ସେ ଭୁଇଁ ଭିତରେ ହବ ମାନେ ଛ ଛୋଟ ଟା ଗୋଲ ଟା ତା ଉପରୁ ତାର ଏମିତି ଗୋଟେ ଚୋ ପା ଟା ଛଡା ହବ ଆଉ ଯେମିତି ଆଳୁର ଛଡ଼ା ହୋଉଛି ଛୋଟ ଛୋଟ ପୁରା ଆଳୁ ତ ବଡ ହେଇଯାଉଛି ଏ ପୁ ଛୋଟ ଛୋଟ ହବ ଉଁ ବାଟି ଟିକେ ଟିକରେ ଉଁ ଭୂଇଁ ଭି ଭିତରେ ହବ ତା ଚେର ଟା ଟିକେ ଜଷ୍ଟ ତା ଉପରେ ଯୋଉ ଆଳୁ ଚୋପା ଯେମିତି ଚୋପା ଉପରେ ହାଲକା ହାଲକା ଚେର ହେଇଥିବ। ସେମିତି ତାପରେ ହାଲକା ହଲକା ଚେର ହେଇଥିବ ଯଉଟା ବାହାରକୁ ଟିକେ କଷ୍ଟ ଦେଖାହଉଥିବ ସେଇ ଚିହ୍ନାରୁ ଆପଣ ତାକୁ ଖୋଳିବେ ତା ଭିତରୁ ଗୋଲ ଟା ବାହାରିବ ଗୋଲ ଟାକୁ ତା ଉପରେ ଚୋ ପା ଟାକୁ ଛଡେଇଦବେ ଭିତର ଜିନିଷ ଟାକୁ ଆପଣ ରୋଷେଇ କରିବେ ପୁରା ମାନେ ଅବିକଳ ଖାସି ମାଂସ ପରିକ ତାର ବାସ୍ନା ତାର ହଉଚି ସ୍ୱାଦ ହଁ ସ୍ଵାଦ ବି ଖାସି ମାଂସ ପରିକା।
ଆଚ୍ଛା ଆଚ୍ଛା ବର୍ତ୍ତମାନ ଋତୁରେ କଣ ମାନେ ଜଙ୍ଗଲରେ ସବୁ ମିଳିବ।
ଆଜ୍ଞା।
ଏଇ ଋତୁ ବର୍ତ୍ତମାନ ଯୋଉ ଚାଲିଛି ମତେ କଣ ସବୁ ମିଳିବ ଏଇନେ।
ଏବେ ତ ଦେଖନ୍ତୁ ଗୋଟେ ସେଇଟା ହେଲା ଗୋଟେ ରୁଟୁକ ଛତୁ ହେଇଗଲା ସେଟା ଭୂଇଁ ଭିତରେ ଗୋଲ ଗୋଲ। ଆଉ ଗୋଟେ ଏବେ ବାହାରିବ ଉଇ ହୁଙ୍କାରୁ ବାହାରିବ ନାଡ ଛତୁ ଆପଣ
ଉଇ ହୁଙ୍କାରୁ।
ନ ତ ବଜାରରେ ଦେଖିିବେ ଲମ୍ବା ଛତୁ ହେଇଥିବ ନାଡ ଛତୁ। ଲମ୍ବା ଲମ୍ବା ତାର ସ୍ଵାଦ ଟା ପୁରା ଯେମିତି କୁକୁଡା ମାଂସ। ଆ ସେଟା କହିଲି ମୁଁ ଖାସି ମାଂସ ଏଟା କୁକୁଡା ମାଂସ ଆଉ ଗୋଟେ ଛ ଛତୁ ତାର ଏତେ ବଢିଆ ବାସ୍ନା ସେଟାକୁ ଆମର ଏଠି ଭାନୁ ଛତୁ କୁହନ୍ତି ଦେ ଖିବା ପାଇଁ ତା କଢ ଟା ପୁରା ଅଣ୍ଡା ସିଝା ଯାହା ତା କଢ ସେୟା ଅଣ୍ଡା ସିଝାରେ ଗୋଟେ କାଠି ଆପଣ କେଞ୍ଚି ଦେବେ ସେଠି ଯେମିତି ଦେ ଖାଯିବ ସେଟା ପୁରା ଛତୁରେ ସେ ସେମିତି ଦେଖାଯିବ ଅଣ୍ଡା ସିଝା ହଉଛି ଟାଇପ ର ଦେଖିବା ପାଇଁ। ତା ନାଁ ଟା ଭାନୁ ଛତୁ ଆଉ ଗୋଟେ ସେ ପୁରା ନାଲି କଲର ଛତୁ ତା ନାଁ ହଉଚି ପତ୍ର ସିଆ ନାଲି ପତ୍ର ସିଆ ଏତେ ସୁନ୍ଦର ଏତେ ଟେଷ୍ଟ। ଏତେ ତାର ବଢ଼ିଆ ଜିନିଷ ଆପଣ ଭାବି ପାରିବେ ନେଇଁ।
ଏସବୁ ବଜାରକୁ କିଛି ଆସୁନି କିମିତି କିଛି।
ନା ବଜାରକୁ ଆସୁଛି ରୁଟୁକ ଛତୁ। ନାଡ଼ ଛତୁ ଏଇ ଗୁଡ଼ା ସବୁ ବଜାରକୁ ଆସୁଚି।
ହି ଆପଣ ପଟ ବଜାରକୁ ଯାହା ଆସୁଥିବ। କିନ୍ତୁ ସବୁ ବଜାରରେ ମିଳି ନପାରେ ଏଇ ଜିନିଷ ଟା ଆଉ ଜଙ୍ଗଳ ଜାତୀୟ ଜିନିଷ ଆଉ।
ହୁଁ ହୁଁ ନାଇଁ ଏଇଗୁଡ଼ା କେବଳ ଜଙ୍ଗଲ ଏରିଆରେ ହୁଏ। ଏଇ ସମୁଦ୍ର କୂଳିଆ ଏରିଆରେ ନୁହଁ ଜଙ୍ଗଲ ଏରିଆରେ ଏଇଗୁଡ଼ା ହବ ଓଡ଼ିଶା, ଝାରଖଣ୍ଡ, ଛତିଶଗଡ଼ ଏମିତିଆ ଜାଗାରେ ଏଇଗୁଡ଼ା ସବୁ ହବ।
ଆଚ୍ଛା ଆଚ୍ଛା।
ମ ଆଉ ସେଇ ଯୋଉ ନାଡ଼ ଛତୁ କହିଲି ତା ନାଡ଼ଟା ଏତେ ଲମ୍ବା ସେଇଥିପାଇଁ ତା ନାଁ ନାଡ଼ ଛତୁ।
ଆଚ୍ଛା ଆସ ନାଡ଼ଟା ଲମ୍ବା ଯୋଗୁଁ ତାରି ନାଁ ନାଡ଼ ଛତୁ।
ହଁ ଯୋଉ ଉଇ ଥିବେ ଉଇ ଯୋଉ ସଂ ଖାଦ୍ୟ ସଂଗ୍ରହ କରିକି ରଖୁଥିବେ ନା ଉଇ ମାନେ। ତ ସେଟା କଣ ହବ ନା ତା ଦେହରେ ପାଣି ବାଜିକି ସିଏ ହବ କଣ
ଆଚ୍ଛା ଆଚ୍ଛା।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଶୁଣି ପାରୁଛନ୍ତି। ହ୍ୟାଲୋ। ତ କଣ କରାଯିବ ଏମିତି ତ ସବୁ ଛତୁ ଅନେକ ପ୍ରକାର ଛତୁ ଫୁଟେ ଏଠି।